ହଁ,
ହ୍ୟାଲୋ।
ହଁ, କିଏ କହୁଥିଲେ?
ହାଲୋ।
ହ୍ୟାଲୋ। ତୁ
ହ୍ୟୋଲୋ।
ହାଲୋ।
ହାଲୋ।
ହ୍ୟାଲୋ, ହଁ ଶୁବିଲା?
ହଁ ହାଲୋ? ହଁ,
ହଁ ଶୁଭିଲା କି? ହଁ କୁହ?
କଣ କରୁଚୁ?
କଣ କରୁଚ?
ଏ ବସିଚି ଆଉ। ତମେ କଣ କରୁଚ?
ତମ ନାଁ?
କଣ କହିଲ?
ମୁଁ ଏଇଠି ବାଲକୁନିରେ ଛିଡ଼ା ବାଲକୁନିରେ ଛିଡ଼ା ହେଇଛି।
ଓ ମୁଁ ବି ଛାତ ଉପରେ ବସିଛି ଆଉ।
ହଁ, ହଁ।
ମୁଁ ପଢାପଢି କେମିତି ଚାଲି ମୋ ହିମାଦ ତମ ନାଁ କଣ? ମୋ ନା ହିମାଦ୍ରି। ଆଚ୍ଛା, ପଢ
ନାଁ ଓ ହିମା
ହଁ ପଢାପଢି ସେମିତି ଚାଲିଛି। ଏବେ ଟିକେ ଉଁ ଏତେ ଖାସ୍ ନାହିଁ। ଏପଟେ, ସେପଟେ ଟିକେ କାମ ବ୍ୟସ୍ତ ରେ ରହିହଉଛି ଆଉ ଠିକ୍ ସେ ପଢି ହଉନି। ଡିଉଟି ଯାଉଛି, ଡିଉଟି ରୁ ଆସିକିରି ପଢ଼ିବାକୁ ଟାଇମ ଟାଇମ୍ ହଉନି ଠିକ୍ ସେ ଯେ ଭୋରୁ ଭୋରୁ ଟିକେ ଉଠିକି ଦେଖୁଛି ଯା। ସେତିକି ନାଁ ଦିନେ ଦିନେ ପଢି ପାରୁଛି, ତ ଦିନେ ଦିନେ ପଢି ପାରୁନି। ତମେ ଏବେ ପଢାପଢି କଣ, କଣ କେମିତି?
ହଁ ମୋର ଏବେ ବି ସିଏ କମ୍ପ୍ଲିଟ୍ ସରିଛି। ଏବେ ମୁଁ ଜବ୍ ପାଇଁ ପଢ଼ାପଢ଼ି କରୁଛି ଆଉ। ୱେବ୍ ଡେଭଲପମେଣ୍ଟ ଟପ କୋର୍ସ କରୁଛି, ପ୍ରୋଜେକ୍ଟ ତିଆରି କରୁଛି ଆଉ।
ଯା ବଢିଆ ମାଡିଚାଲ। ହୁଁ ହୁଁ ଆ ହଁ ଘରେ ଭଲ ଅଛନ୍ତି ତମର?
ଆମର ବି ଭଲ ଅଛନ୍ତି ଆଉ ତମ ରାତି ଖାଇବା ସରିଲାଣି? ହିଁ
ହଁ ରାତି ଖାଇବା ମୋର ସରିଲାଣି ମୋ ରୁଟି ଡାଲମା ଆଉ ମିକ୍ସ୍ ଭେଜ୍ ହେଇଥିଲା ଖାଇଥିଲି ଆଉ ତମେ କଣ ଖାଇଲ?
ମୁଁ ବି ଖାଇଥିଲି ରୁଟି ଆଉ ସୋୟାବିନ୍।
ବଢିଆ ମୋର ବି ବହୁତ ପସନ୍ଦ ସୋୟାବିନ। ମୋ ନାଗି ପଠେଇ ଦିଅ ହଁ। ତମ କଲେଜ୍ କଲେଜ୍ ଲାଇଫ୍ ବିଷୟରେ ଟିକେ କହିଲ?
କଲେଜ ଲାଇଫ୍ ଅ ମୋର ପ୍ଲସ ଟୁ ତ ଥିଲା ପ୍ରାଇଭେଟ କଲେଜ ତ ଏତେ କିଛି କୋଭିଡ଼୍ ଟାଇମିଂ ଥିଲା। ତ ଏତେ କିଛି ମାନେ କିଛି ମଜା ନାହିଁ ଅଧା ଟାଇମ୍ ଲକଡାଉନ୍ ଆଉ ଇଏ ହେଇକି ହିଁ ସରିଗଲା।
ପିଘଂ‌ନ ହଁ
ତାପରେ ବି ସି ଏ ତାପରେ ବି ସି ଏ ବିି ସେ ଭଲ ଥିଲା ସବୁ କିିଛି। ପଢ଼ାପଢ଼ି
ଆଛା ତମର ଭଲ ଭଲ ସବଜେକ୍ଟ କୋଉଟା ଥିଲା ଫେବ୍ରେଟ୍? ପପମ୍ କୋଉ ଶବଜେକଟ
ଛୋଟବଳେ
ଛୁଟବେଳେ
ଛୋଟଳେ ତ ମତେ ଇଂଲିଶ ବହୁତ୍ ଭଲ ଲାଗେ। ତମକୁ?
ବଢିଆ ମତେ ଏମ୍ ଆଇଲ୍ ଆଛା ତମର ଉ ମ୍ୟାଥ୍ ଭଲ ଲାଗେନି ମ୍ୟାଥ୍ ଭଲ ରିଜନିଂ ଟା ବଢିଆ ଲାଗେ।
ଭଲ ଲାଗେ ହଁ ଟିକେ ମାନେ
ହଁ ହଁ।
ଇଂଲିଶ ଟା ମୋର ବହୁତ୍ ଭଲ ହୁଏ ହୁଁ ହୁଁ କଣ କହୁଥିଲ?
କହୁଥିଲି କି ତମର ଉଁ ଭଲ ସାଙ୍ଗର ବିତି ଟିକେ କହିଲ ତମ ଷ୍ଟୋରି ଆମେ ଟେ ଶୁଣିବା?
ସେମିତି କିଛି ନାହିଁ ମୋର ତ ବହୁତ୍ କମ୍ ସାଙ୍ଗ ଅଛନ୍ତି। ଆଉ ଯେତିକି ବି ସାଙ୍ଗ ଅଛନ୍ତି ସମସ୍ତେ ଭଲ।
ଲିମିଟେଡ଼ ହଁ ସେମତି ମୋର କହିବାଗଲେ କେହି ସାଙ୍ଗ ନାହାନ୍ତି କହିଆଗଲେ ସମସ୍ତେ ସାଙ୍ଗ।
ହଁ ଓ ତମ ବୋଧେ ସମସ୍ତଙ୍କ ସହ ମିଶିଯାଉ ଇଜି ରେ ସହଜ ରେ।
ହୋଓ ହଁ ଜାଣିଦେଲ ଆଉ ଏକାଥରକରେ ଆଉ।
ହଁ ମୋର ବି ଏତେ ବି ସାଙ୍ଗ ନାହାଁନ୍ତି। ଏମିତି କ ଭଲ ସାଙ୍ଗ ତିନି ଚାରି ଜଣ ଅଛନ୍ତି ବାସ୍ ସେମାନଙ୍କ ସହ କଥା ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ ତ ଆଉକେ
ହଁ କଣ କରିବା ଷ୍ଟଗଲ ଲାଇଫ୍ ଚାଲିଚି।
ହଁ ସାଙ୍ଗସାଥି ସେଇଟା ଅଧିକ ଥିଲା ସ୍କୁଲ୍ ଟାଇମ୍ ରେ କଲେଜ ଟାଇମ୍ ରେ ତାପରେ
ସ୍କୁଲ୍ ଟାଇମ୍ ହଁ।
ହଁ।
ଆଉ ଘରେ ସବୁ ରଜ ପାଇଁ କିଛି ଆମର କିଛି ବୋଲି କିଛି ରଜରେ କିଛି ହେଇନି ଆମର। ତମର ଏଥର ରଜ ପାଇଁ କଣ ସବୁ କଲଣି କିଣା କିିଣି କଲଣି? ପଇସା ପତର ଟିକେ ନାହିଁ ସଟେଜ୍ ହଉଛି।
କିଛି ଆଉ କିଛି ହୁଁ ହୁଁ ହୁଁ।
କ ହଁ ଡ୍ରେସ୍ ଆଉ ଡ୍ରେସ୍ କୋଉ ଡ୍ରେସ୍ ଆଣିଲ? କୋଉ କଲର୍ ର?
ଏଇ କୁୁର୍ତି ଗୋଟେ ପିଙ୍କ୍ କଲର୍ ଆଉ ଗୋଟେ ବ୍ଲୁ ଆଉ ଗୋଟେ ବ୍ଲାକ୍ ହଁ।
ପାପୁଲର ତିନି ଦିନେ ତିନିଟା ବଢିଆ। ନାଇଁ ଆଣିନି ପସନ୍ଦ କି ନାଇଁ ଆଣିନି ତାପରେ ବି ମୋ ଜେଜେର ମାଆ ଏବେ ଅଛନ୍ତି କି ଚାଲି ଯାଇଛନ୍ତି ମୁଁ ଆଉ ମୋ ଜେଜେ ଜଣେ ଚାଲି ଯାଇଛନ୍ତି ଆମର ପର୍ବ ପର୍ବାଣୀ କିଛି ହବ ହବାର ନାହଁ ହୁଁ ହୁଁ।
ହଁ ମୁଁ ଜାଣିଛି।
ସେନ୍ତି ପାଳିଆକୁ ପଡ଼ି ବ ଆଉ କଁ ତାପରେ ବି ମୋ ଆ ହଁ ସେମିତି ଆଗୁଆ ଆଣିକି ଡ୍ରେସ୍ ବି ପିନ୍ଧିଦେଲେ ହବ ହଁ।
ହଁ ପିନ୍ଧିଦେବୁ ସେଇଦିନ ପିନ୍ଧିବୁ ହେଲେ ବି ସେଇ ଘରେ ପି ପିଠା ହବନି କିଛି ହବନି ଗୋଟେ।
ଫିଟେଇ ହବନି ତା ମାନେ ନ ପିନ୍ଧିଲେ କଣ ହଉନି କି ହଁଁ।
ଏ ଆଜିକାଲି ତ ସବୁ ନର୍ମାଲ୍ ମାନେ ଛୋଟ ବେଳେ କଣ ଥିଲା କି କିଛି ଗୋଟେ ପର୍ବ ପର୍ବାଣୀ ହବ ନୂଆ ତ ସେବେ ତ ଆଜିକାଲି ଯେତେବେଳେ ଚାହିଁବେ ସେତେବେଳେ ପି ପିନ୍ଧୁ ଆଉ ଏମିତି ବି କେତେ କଁ ଆଗରୁ କଣ ବୁଲିବ ଇଏ ସିଏ ଏବେ ଖାଲି ଫଟୋ ଉଠା ଇଏ କର।
ନିଜେ ନିଜେ ବି ଫଟୋ ଉଠେଇ ଖୁସି ହେଇକି ଉଁ ଷ୍ଟାଟସ୍ ଦଉ ଦୁଃଖ ଥିଲେ ବି ଷ୍ଟାଟସ୍ ପକେଇ ଦେଲେ ଲୋକ ଭାବିବେ ଇଏ ଖୁସିରେ ଅଛି ନା କଁ?
ଏଥରକ ମୋବାଇଲ୍ ମାନେ ସବୁ କିଛି। ମାନେ ଖାଲି ଫୋ ଫୋନ୍ ମାନେ ମୋବାଇଲ୍ ରେ ହିଁ ଫଟୋ ଷ୍ଟାଟସ୍ ଦବାକୁ ମଜା ମସ୍ତି ଯେତେ ଆଗରୁ ଯେମିତି ଆଉ ତମକୁ ଚା ପିଇବା ପାଇଁ ଅଧିକ ଭଲ ଲାଗେ ନା କଫି? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।